ହଁ କୁହ। ହଁ ମୁଁ ବହୁତ ବଢିଆ ଅଛି।
ବଢିଆ ଅଛ। ମୁଁ ବି ବହୁତ ବଢିଆ ଅଛି। ଆଉ ତମେ ହୁଁ ପଚାର।
ଆଉ ତମର ସମସ୍ତେ ଆଉ ସମସ୍ତେ।
ଆଉ ସମସ୍ତେ ବିନ୍ଦାସ ଅଛନ୍ତି ସେମାନେ ସେ ଖାଇସାରିଲେଣି। ତାଙ୍କୁ ଖୁସି ଦେଇ ସାରିଲାଣି ମାମା, ବାବା, ଉଁ ପୁଅ ଖାଇସାରିଲେଣି। ଆମେ ଖାଲି ଦୁଇ ଜଣ ଅଛୁ ଆଉ ଖାଇନୁ।
ବା ହେଇ ଯାଇଛ ମାନେ ତ ଖାଲି ଖାଇବାକୁ ଦବ ରୋଷେଇ କରିବ ଖାଇବାକୁ ଦବ ସମସ୍ତଙ୍କ କଥା ବୁଝିବ ବାସନ ମାଜିବ। ସେତିକି ସେତିକି ତ କରିବ ଆଉ ଦାୟିତ୍ଵ ହେଲା ସେତିକି।
ସେତିକି ସେତିକି ଯଦି ଟିକେ ଗଡବଡ ହେଇଗଲା ଶୁଣିବ
ହଁ। ତମକୁ ଗାଳି କରନ୍ତି।
ନା ନା ଗାଳି କର
କହିବେ କିଏ ଯଦି କହିବେ କିଏ ଶାଶୁ କିଏ।
ହଁ ଆଉ କିଏ କହିବେ ଆଉ କେହି କହିବେନି। କେହି ଗାଳି କରନ୍ତିନି ମତେ।
ହଁ।
ଗାଳି କରିବା ଲୋକ କେହି ତ ନାହାନ୍ତି ଆଉ ବାପ ଘରେ ବାପା, ମା, ଭାଇ ଆଉ।
ଅ ହୁଁ ତମେ ତ ମ୍ୟାରେଜ କରିଯାଇଛ
ସାନ ଭାଇ ତିନି ଜଣ। ସାନ ଭାଇର ବି ମ୍ୟାରେଜ ହବ ଏବେ ଏକ ତାରିଖ।
ଓହୋ। ଆଉ ତମକୁ କଣ କରିବାକୁ ଭଲ ଲାଗେ?
ମତେ ଡ୍ରଇଂ କରିବାକୁ ଭଲ ଲାଗେ।
ତମେ ଡ୍ରଇଂ କର?
ହଁ ଡ୍ରଇଂ କରିରେ ଯ ଲିପନ ଆଟ ଯୋଉ କରନାହାନ୍ତି ଏବେ
ହଁ।
ସେଇଟା ବି କରିବାକୁ ଭଲ ଲାଗେ। ହୁଁ ଏମିତି ଛୋଟ ଛୋଟ ଜିନିଷ କରିବା ଭଲ ଲାଗେ ଆଉ ଟାଇମ୍ ପ୍ରାୟତ ମିଳେନି ଏମିତି।
ଟାଇମ ଘରେ ରୋଷେଇ ଫୋଷେଇ କଲେ ଟାଇମ କୋଉଠୁ ମିଳିବ।
ହଁ ସେ ମାନେ ଧର ସରିଗଲା ଧର ପୁଅ ଗଲା। ପୋଗଲ ଫେର ରୋଷେଇ ଚାଲିଲା ଯୋଉ ଅଧଘଣ୍ଟା ଘଣ୍ଟେ ଧର ମିଳିଲା। ଦେ କିଏ? କରୁଛି ଟିକେ କଣ ମୋବାଇଲ ଟିକେ ଦେଖିଦିଅ କି କଣ କରିଦିଅ ଏମିତି ହେଲା କଥା।
ନା ସେ ସକାଳୁ ତାଙ୍କୁ ସକାଳୁ ପଳେଇ ଆଶୁଥିବ ନା କି।
ତାଙ୍କ ଥ୍ରୀ ଆଗରୁ ଥିଲା ଥ୍ରୀ କ୍ଲାସ ପର୍ଯ୍ୟନ୍ତ ସକ୍ ସକାଳକୁ ଯାଉଥିଲେ ଯାଉଥିଲେ ଏବେ କଣ ହେଇଗଲାଣି ନା
ହ।
ତାଙ୍କର ଦଶଟା ରୁ ହେଇଯାଉଛି ଫୋର କ୍ଲାସ ଟୁ ଥ୍ରୀ କ୍ଲାସ ଟୁ ଦଶଟା ରୁ ହେଇଯାଉଛି ଦଶଟା ପନ୍ଦରରୁ ସାଢ଼େ ଚାରିଟା ପର୍ଯ୍ୟନ୍ତ।
ଆଚ୍ଛା ଆଚଛା।
ହୁଁ ତାଙ୍କୁ ସେଥିପାଇଁ ଟିଫିନ ଖାଇକି ଯାଉଛି ଆଉ ତ ସେତବେଳେ ତ ଆଉ କିଛି ଜଳଖଆ ଖାଇକି ଯାଇପାରିବନି ନା। ଦିନ ମାନ ରହିବ ଆଉ ତା ଆସିକି ବି ସେ। ଖାଉନି ଆଉ ଭାତ ଭାତ ସେ ଥରେ ଯାହା ଖାଉଛି ଭାତ ସେଇ ଗଲାବେେଳକୁ ଦଶ ଥରେ ଖାଇକି ଯାଉଛି ଆ ରୁଟି ନେଇକି ପଳେଇ ଯାଉଛି ଆସିକି ଆସିକି ଫେରେ ଖେଳିବ ବୁଳିବ ଫେ ଆସିଲା ପରେ ସଂଧ୍ଯାବେଳେ କଣଟେ କ୍ଷୀର ଟିକେ ବିସ୍କୁଟ ଟିକେ କଣ ଖାଇ ଦେଉଛି ରାତିକି ରୁଟି ଖାଉଛି ଆଉ ଭାତ ଖାଉନି ସେଥିପାଇଁ ମୁଁ ଟିକେ ରା ରାନ୍ଧିକି ଦବାକୁ ପଡୁ ଦଶଟା ବେଳେ ଖାଇବା ପାଇଁ।
ତମକୁ କଣ ରୋଷେଇ କରିବାକୁ ଭଲ ଲାଗେ?
ମତେ ସବୁ। ମୁଁ ସବୁ ଶିଖି ସାରିଲିଣି ଭେଜ ବି ଭଲ କରେ ନନ ଭେଜ ଜି ବି ଭଲ କରେ ସବୁ ଭଲ କରେ ବିରିୟାନୀ ବି ଭଲ କରେ ସବୁ।
ମାନେ ସବୁଠୁ କୋଉଟା ଭଲ ଲାଗେ? ମାନେ ତମ ଘର ଲୋକ ତମର କୋଉ ରୋଷେଇଟା ପସନ୍ଦ କରନ୍ତି?
ସିଏ ସେମିତି କିଛି କହନ୍ତିନି ସବୁ ଭଲ ତ ହୁଏ ଆଉ ଏମିତି ନୁହେଁ ଯେ ଏଇଟା ଭଲ ହେଇଛି ସେଇଟା ଭଲ ହେଇଛି ସବୁ ଖାଆନ୍ତି ସବୁ ଭଲ। କହନ୍ତି ହଁ ଏଇଟା ଭଲ ହେଇଛି ସେଟ ଭଲ ହେଇଛି ମୁଁ ଆଗରୁ ରୋଷେଇ ଶିଖିନଥିଲି ଫଷ୍ଟରୁ। ଏମିତି କରୁ କରୁ ହେଇଗଲା। ତାପରେ ୟୁଟୁବୁରୁ ଟିକେ ଟିକେ ଦେଖି ଦେଲି ଆରେ କୋଉ ଥର ଭାଟ ଯୋଉ ଆଇଟମ୍ ଆମେ ଶିଖିନଥିଲୁ ମୁଁ ବିରିୟାନୀ ତ ଫାଷ୍ଟ ଶିଖିନଥିଲି। ଜାଣିନଥିଲି ବି କଣ ତାପରେ ବିରିୟାନୀ ଏଇ ହଜବାଣ୍ଡ ବନାନ୍ତି ବିରିୟାନୀ ତାଙ୍କ ପାଖକୁ ଟିକେ ଦେଖିଲି ତାଙ୍କ ପାଖ ଆଇଡିଆ ହେଲା ହଁ ଏଇଟା ଏମିତି ହୁଏ ବୋଲି। ତାପରେ ୟୁଟ୍ୟୁବ ରୁ ଯୋଉ ଟିକେ ଟିକେ ଦେଖିଦେଲି ସେଠୁ ଟିକେ ଆଇଡିଆ ହେଇଗଲା। ତାରେ ନିଜେ କରିଲି ସମସ୍ତଙ୍କଠୁ ଭଲ ହେଲା ଏ ମୋର ମାନେ ହଜବ୍ୟାଣ୍ଡ କଂ ଠାରୁ ଭଲ ବି ହେଲା ମୋର ବିରିୟାନୀ। ବାବା ମା କହନ୍ତି। ୟୁଟ୍ୟୁବ ରୁ ଦେଖିକି ମାନେ ସବୁଆଡୁ ଟିକେ ଟିକେ ଆଇଡିଆ ହେଇଗଲା ଯେ ଟା ଏମିତି କରିଲେ ଏମିତି ଭଲ ହବ କି ଧର ଚାଉଳ ଧର ଫାଷ୍ଟ ମୁଁ ବନେଇଲି ହଁ ପ୍ରେସର କୁକର ରେ ସେ ଚାଉଳ ଦ୍ୱାରା ପୁରା ମାନେ କଣ ଖେଚୁଡି ହେଇଗଲା ମାନେ ପୁରା ମିକ୍ସ କେତେ ପାଣି କଣ ହେଲେ ଜଣା ନଥିଲା। ସିଏ ଗଲା ପୁରା କି ମାନେ କାଦୁଆ କାଦୁଆ ହେଇଗଲା। ଆଉ ଭଲ ଲାଗିବନି ନା ତାପରେ ତାପରେ ସେକେଣ୍ଡ ଟାଇମ ସେମତି ହେଲା ଧର ଅ ତ ପାଣି ଟା ଇଏ ହେଲା ଅଳ୍ପ ପାଣି ଦେଲି ସିଏ ଫେରେ ଟାଣ ଟାଣ ହେଲା। ମାନେ ଭାଗ ମାପଟା ତ, ହଁ ତାପରେ ଠିକ ହବ ଆଉ ଥରେ ଆମେ କହିଲୁ ଠିକ୍ ଅଛି ଆଉ ଦିଅରଙ୍କର ମୋର ସବୁ ଏକ୍ସପେରିମେଣ୍ଟ କଲୁ ଚାଲ ଦମ୍ କରିକି ଦେଖିବା। ଆ ଦମ ରେ କଣ କଣ କରନ୍ତି ଆମେ ଜାଣିନୁ ଆମେ ଆମର ନିଆଁରେ ବସେଇ ଦେଲୁ ସିଏ ତାର ପୋଡିଗଲା ତଳ। ଏମିତି ତିନି ଚାରି ଥର ଫେଲ ମାରିଲା ପରେ ତାପରେ ଏବେ ପୁରା ପରଫେକ୍ଟ ହଉଛି ମାନେ ପାଣି ପରଫେକ୍ଟ ସ ଚା ଭାତ ସେଇ ଯୋଉଟା ହଉଛି କି ଚାଉଳ ଟା ପୁରା ହଉଛି ସେଇଟା ବି ପୁରା ପର ସବୁ ଠିକ ଠାକ ହଉଛି ଏବେ।
କେମିତି କରୁଚ୍ କହିପାରିବ?
ମୁଁ ସେଇ ବିରିୟାନୀ କୁ ପ୍ରେସର କୁକର ରେ କରୁଛି ନହେଲେ ଯୋଉ ଭାତ ତ ରାନ୍ଧିକି କରିଦିଏ ଦମ ଦେଇକି କରିଦିଏ ଏୟା ଆଉ। ଏମତି ଆଉ, ମାନେ ଫାଷ୍ଟ ତ ତମେ ଯୋଉ ନନଭେଜ କଲେ ତ ଚିକେନ କରିବ ଚିକେନ ଯୋଉ ମ୍ୟାରିନେଟ କରିକି ରଖ ଦେଖିଲେ ହେଇଯାଇ ଆଉ ଡାକୁଚି, ଗୋଟେ ପାଞ୍ଚ ମିନିଟ ମାମ ପାଞ୍ଚ ମିନିଟ ରେ ପଠେଇ ଦଉଛି ମାମ। ହଁ ତାପରେ ମସଲା ଦହି ଏ ଯୋଉ ଭଜା ପିଆଜ ନହେଲେ ଏମିତି ଯାହା ଉମ ଯୋଉ ଗୋ ଯୋଉ ଧଣିଆ ପାଉଡର, ଜିରା ପାଉଡର ସବୁ ପକେଇକି ମିକ୍ସ କରିକି ତାକୁ ମ୍ୟାରିନେଟ କରିକି ରଖିଦେଇଥିବ। ଏ ତେଲ ପକେଇ ତାକୁ ଟିକେ କଷିଦେଲା ପରେ ତାପରେ ଭାତ୍ ତ ଯଦି ରାନ୍ଧିକି ପକେଇବ ତ ଭଲ ନହେଲେ ଇଏ ଟିକେ ହେଇଗଲା ପରେ ଚାଉଳ ପକେଇ ଦେଇକି ଧର ଗୋଟେ କପ୍ ଚାଉଳ ହେଇଥିଲେ ଦୁଇ କପ୍ ପାଣି। ଧିର ମେଜରମେଣ୍ଟ।
ଟିକେ ହଁ ଯେତିକି ଟିକେ ଅଧିକ ଆଉ।
ହଁ ନା ଗୋଟେ କପ୍ ନା ଗୋଟେ କପ୍ ହେଇଥିଲେ ତାର ମାନେ ଦୁଇ କପ୍ ପାଣି ତ ଡବଲ। ଠିକ୍ ହେଲେ ପରଫେକ୍ଟ ହବ ଚାଉଳ ବି ଠିକ୍ ହବ ପାଣି ବି ତା ପାଇଁ ଠିକ୍ ହବ। ଦି କପ୍ ପାଣି ଦେ ମାନେ ଯେତିକି ତମର ମେଜର ଦେଇ ଇଏ କରିଥିବ କପ୍ ରେ ମାପିକି ଚାଉଳ ତାହେଲେ ସେଇ ଅନୁସାରେ ପାଣି ଦବ, ତମେ ଯୋଉ ଗରମ ମସଲା କି ବିରିୟାନୀ ମସଲା କି ଯାହା ମୁଁ ତ ଘରେ ବିରିୟାନୀ ମସଲା ବନେଇଦିଏ ସେଇ ଯୋଉ ଯାୟତ୍ରୀ ଫାୟତ୍ରୀ ସବୁ ପକେଇକି ତାକୁ ଟିକେ ଭା ହଁ ହଁ ମୁଁ ତାକୁ ଗୋଟା ତ ପକେଏନି ମୁଁ ତାକୁ ସବୁ ଭାଜି ଦିଏ ଟିକେ ଗରମ କରିକି
ଗୋଟା ମସଲାକୁ ଭାଜିକି ତମେ ହଁ
କାଁଇକି ନା କଣ କଇଲ ଏମାନଙ୍କୁ ସବୁ ପସନ୍ଦନୁହଁ ଗୋଟା ଗୋଟା ସବୁ ବାହାରିଲେ ପାଟିରେ ବାଜେନି କି ଗୋଟେ ଗୋଟେ ଏନ୍ତି ସବୁ ପସନ୍ଦନୁହଁ ଆଉ ମୁଁ କଣ କରିବି ସେ ସେଥିପାଇଁ ଗୁଣ୍ଡ କରିକି ପକେଇଦିଏ। ଏମିତିରେ କିଛି ଲାଗିବନି ନା ଭଲ ଆସେ। ଆଉ ମୁଁ ସେଥିପାଇଁ ପକେଇଦିଏ। ମୋ ଗୋଟା ପସନ୍ଦ ମୁଁ ଯେହେତୁ ଗୋଟା ଗୋଟା ଗୋଟା ବାଲି ଗୁଜୁରାତି ବାହାରିଲା। ଏବେ ଲବଙ୍ଗ ବାହାରିକି ଡାଲଚିନି ବାହାରିଲା ଏମିତି ଆଉ ହୁଁ।
ବାସ୍ନାଟା ବି ତାର ଭଲ।
ହଁ ଏବେ ତମେ କୁହ ତମକୁ କଣ କରିକି କରି ତମ୍ କୁ କଣ ଆସେ ଭଲ?
ମତେ ମତେ ମୁଁ ତ ଏକେ ମତେ ନିଜ ପାଇଁକି ଖାଇବାକୁ ବନେଇଆକୁ ପଡେ। ମୁଁ ତ କିଛି ଶିଖିିନଥିଲି ବାହାରେ ରହିବାଠୁ ନିଜ ପାଇଁ କରେ।
ଉଁ।
ନିଜ ପାଇଁ ଯା ଏତିକି ନିଜ ପାଇଁ ଭା ତ, ଡାଲାମା ଏ ଚିକେନ, ଅଣ୍ଡା, ମାଛ ଏତିକି ଶିଖି ଯାଇଚି। ସେତିକି ମୁଁ କରିିକି ଖାଇପାରେ। ସେତିକି ମୁଁ ଶିଖିଯାଇଛି ଆଉ।
ଚିକେନ୍ ଭଲ କର?
ହଁ ଚିକେନ୍ ଭଲ କରେ ଆଉ ରୁଟି ବି ଶିଖି ଯାଇଚି ନିଜ ପାଇଁ କରେ।
ହୁଁ ରୁଟି ଟା ମେନ୍ ଜିନିଷ ନାଇଁ ଚକଟା ଆଉ ବେଲିବା।
ହଁ ରୁଟି ତାପରେ ମତେ ଭାତ ଖାଇବାକୁ ବୋହୁତ କମ୍ ମାନେ ଭା ତ ଖାଇବାକୁ ଏତେ ଭଲ ଲାଗେନା। ମୁଁ ଥରେ ଦିଥର ଉଁ ଦିଥର ଖାଇଦେଲେ ବି ଭଲ ଲାଗେନି। ତ ସେଥିପାଇଁ ରୁଟିଟା କରିବାକୁ ପଡେ ତ ସେଥିପାଇଁ କରିଦିଏ ଆଉ।
ଉୁଁ ହୁଁ ହୁଁ।
ହଁ।
ବଟର
ରୁଟି ମୁଁ ଦିନ ସାରା ଖାଇକି ରହିଯିବି। କିନ୍ତୁ ଭାତ ତ ଖାଇହବନି ନା।
ଭାତଟା ଖାଇକି ହଁ ଏ ଦିଥର ଖାଇ ହବନି। ଆମର ସେଇ ଥରେ ଭାତ ଖାଉ ଖରାବେଳେ ଯାହା।
ହୁଁ।
ହୁଁ।
ଆଉ କଣ କୋହୁଚ?
ଆଉ ଘରେ କିଏ କିଏ ଅଛନ୍ତି?
କଣ କହିଲ?
ଘରେ
ଆମ ଘରେ ମୋ ମାମା ମୋ ବା ବା ଆଉ ମୋ ଭାଇ ମୋ ଜେଜେ। ହଁ ମୁଁ ସାନ ହଁ ଜେଜେମା ନାହିଁ ଜେଜେ ଅଛନ୍ତି ଆଉ।
ଉଁ ହୁଁ ହୁଁ ସାନ ଭାଇ ପାଠ ପଢୁଚନ୍ତି?
ହଁ।
ଉଁ ହୁଁ।
ମୋଠୁ ସାନ।
ଓହୋ ସାନ ଆଚ୍ଛା ସିଏ ତାହେଲେ ପ୍ଲସ ଟୁ କରୁଥିବେ। କି ପ୍ଲସ୍ ଥ୍ରୀ ଗ୍ରାଜୁଏସନ୍ କରୁଥିବେ ଆଉ ସରିଗଲାଇଁ। ଉଁ ହୁଁ ଆଁ ହଁ।
ଆଉ କଣ ମୋର ସମସ୍ତେ ଖାଇସାଇଲେଣି?
ନାଇଁ, ଆମେ ଖାଇନୁ! ସେ ବାବା ମାମା ଆଉ ପୁଅ ଖାଇସାରିଲେଣି। ସେ ମାମା ବାବା ସବୁବେଳେ ସାଢେ ନଅଟା ଭିତରେ ଖାଇ ଦିଅନ୍ତି, ମୁଁ ନଅଟାରେ ରୁଟି କରିଦିଏ। କିନ୍ତୁ, ଯେହେତୁ ଆଜି ଟିକେ ଲେଟ୍ ହେଲା। ମୁଁ ଟିକେ ତଳକୁ ଭାଇ ଆସିଥିଲା ସାନ ଭାଇ, ତାର ସବୁ କାର୍ଡ ସବୁ ପ୍ରିଣ୍ଟିଙ୍ଗ୍ କରିକି ଆଣିଥିଲା। ତାକୁ ଫେରେ ପଶେଇ, ମୁଁ ନେଇ ଆସିଥିଲି ଯେହେତୁଁ, ଘରେ ରଖ୍ ରଖି ଦେଇଥିଲି, ସେ ଆସିକି ନେଲା। ତାକୁ ସବୁ ଦବା ପାଇଁ ଯାଇଥିଲି, ସବୁ ପୁରେଇକି ସବୁ ବ୍ୟାଗ୍ ଭିତରେ। ସେଠୁ ଆସିଲା ଡେରି ହେଇଗଲା। ମାମା ଆସିଲା ବେଳୁ ରୁଟି କରିନଥିଲି। ମାମା ଆସିଲା ବେଳୁ ତାଙ୍କର ଭାତ, ଫାତ ଗୋଳେଇକି ଖାଇଦେ କହିଲେ ମତେ ଭୋକ ହେଲା, ମୁଁ ମୋର ଖାଇଦେଲି ଗରମ କରି। ଯାହା ତାରେ, ଆସିକି ସାଙ୍ଗ୍ ସାଙ୍ଗେ ରୁଟି ହଁ, ତା ସାଙ୍ଗେ ସାଙ୍ଗେ ଆସିକି ରୁଟି କଲି। ବାପା ଖାଇଲେ, ଋଶି ଖାଇଲେ, ମୁଁ କରୁଥିଲି। ଇଏ କହିଲେ, ମୋ ପାଇଁ ଭଜା କର, ମୁଁ ଖାଇବି। ମୁଁ କହିଲି, ହଉ, ତାହେଲେ ମୁଁ କରି ଦଉଛି। ଡାଲମା ଲଗେଇ ଖାଇଦେଲେ। ଆଉ ବା ଆଙ୍କ ପାଇଁ ଫେରେ ଭଜା କଲି ଆଉ। ମୁଁ ଟିଏ ଖାଇଦେବି। ସିଏ ଖାଇଦେବେ, ଆଉ। ଡାଲମା ଅଛି, ଖାଇଦେବେ। କାହିଁକି ନା, ଦିନରେ ସିଏ ଆଜି ଭାତ ଖାଇ ନଥିଲେ, ଅରୁଆ ହେଇଥିଲା। ତାର, ଆମର-ଅଁ ଯୋଉ ଗୋଟେ ଛୁଆଟେ ହଷ୍ଟେଲରେ ରହୁ ଥୁଲା, ସେ ଛୁଆ ଟା କୁଆଡ଼େ ପଳେଇ ଯାଇଥିଲା। ଦିନମାନ ତାକୁ ଖୋଜି ଖୋଜି ଆଉ ଠିକ୍, ତାଙ୍କୁ ବି ଭଲ ଲାଗିଲାନି, ସିଏ ଆଉ ଖାଇଲେନି। ତା'ପରେ, ଏବେ ମିଳିଲା ସନ୍ଧ୍ୟାବେଳେ। ନାଇଁ, ନାଇଁ, ନାଇଁ, ନାଇଁ, ହଷ୍ ହଷ୍ଟେଲ ପିଲା। ଆମର ହଷ୍ଟେଲରେ ଅଛି ତ, କୋଚିଂ ସେଣ୍ଟର ଯେ ତ ଆମର ହଷ୍ଟେଲ ବି ପିଲା ରହୁଛନ୍ତି, କିନ୍ତୁ ସେ ହଷ୍ଟେଲ ପିଲା ନୁହଁ। ତ ବାପା ଆଣିକି ତାକୁ ଛାଡନ୍ତି, ସେ କ୍ଲାସ୍ କରେ, ଫେର୍ ତା ବାପା ଆସି ନେଇଯାଆନ୍ତି। ସିଏ କିନ୍ତୁ ଦଶଟା ବେଳକୁ ପଳେଇ ଯାଇଥିଲା। ତା ବାପା ଆସିଲାକୁ ସିଏ ନାହିଁ ଆ। ପୁଅ ପିଲାଟେ, ପୁଅ ପିଲାଟେ
ଓହୋ! କେତେ ମାନେ ବଡ?
ପ୍ଲସ୍ ଟୁ ପିଲାବା!
ଓହୋ।
ସେଇ ହଁ, ହଁ, ପାଇଲେ ବା ସନ୍ଧ୍ୟାବେଳେ। ତାକୁ ଯାଇକି ଆସିଲେ, ସେ କହିଲା ଏ ପାଗଳ, ସିଏ ପଳେଇ ଯାଇକି ଗୋଟେ ଜାଗାରେ ଦୋକାନଲେ ଥିଲା, ତାକୁ କିହିଲା ମତେ ପଇସା ନା, ଦୋ ପାଣି ଟିକେ ଦିଅ, ସେ ପାଣି ପିଇଲା। ତ କହିଲା ତା ସେ ଲୋକ ଯାହାହଉ ପଚାରଲା ତମେ କୁଆଡେ ଯାଉଛ? କହିଲା, ମୁଁ ଯିବି ଟିକେ କୁଆଡେ ଗୋଟେ, କହିଲା। କହିଲା, ମୋ ପାଖରେ ପଇସା ନାଇଁ। ମୁଁ ଗୋଟେ ନମ୍ବର ଦଉଛି, ତାଙ୍କୁ କୁହ, ଶହେ ଟଙ୍କା ପଠେଇଦେବେ। ତା'ପରେ, ତାକୁ ଡାଉଟ୍ ହେଲା। ତାଙ୍କୁ
ସେ ମାନେ ଯେ, ଦୋକାନ ଇଏ ସେ
ହୁଁ, ହୁଁ, ହୁଁ।
ହଁ।
ଡାଉଟ୍ ହେଲା ଯେମତି, ସିଏ ପଚାରିଲା ସବୁ ଜିନିଷ। ଇଏ କହିଲାନି। ଇଏ ଉଠିକି ପଳେଇବା ପାଇଁ ଚେଷ୍ଟା କରୁଥିଲା। ତାକୁ ଡରେଇକି, ଧମକେଇକି ତାକୁ ସେ ରଖିଲା। ରଖିକି ତାଙ୍କ ଦୋ କହିନା ଆଉ ଗୋଟେ ପଚାରିଲା, କଇଲା ତମ ଘର କୋଉଠି? ତମ ଡରେଇଲା କହିଲା, ମାରିବି ଜାଣିଛୁନା! ମୁଁ କହେ ହଁ। ମୁଁ, କହେ ହଁ, ମିଳିଗଲା।
ଆଚ୍ଛା ହଉ, ହଉ ତା, ହେଲେ ତମେ ଯାଅ ଖାଇବ। ମୁଁ
ହୁଁ ହୁଁ ହଉ।
ହୁଁ
ହଁ ବାଏ ଗୁଡ଼୍ ନାଇଟ।